ଶୁଣା ହଉଛି ନାଲୋ।
ହୁଁ
ଆ ହଁ ଟା ମାରିଦେଲେ ତୋତେ ଘଣ୍ଟେ ଲାଗୁଛି।
ଏବେ ପା ଶୁବିଲା
ହଉ ଖେଳିବା ନା ସେଟା
ହୁଁ।
ହଉ ଆଗେ ତୁ ଭାବିବୁ ନା କି ହଁ ଏକି ତୁ ଭାବେ
ଆବେ ଭାବ ମୁଁ ତ ଅଲରେଡି ଭାବି ସାରିଲିଣି ତୁ ଭାବେ
ମୁଁ ହଁ ଭାବି
ଶୁଣୁ ମୁଁ ଗୋଟେ ମୁଁ ତା ବିଷୟରେ ଗୋଟେ କହିମି ତୁ ତା ବିଷୟରେ ଗୋଟେ କହିବୁ ହେଲା
ଅ ଉଁ ର ତାହଲେ ମୁଁ ଆଉଗୋଟେ ଭଲଟେ ଭାବେ ହଁ ହଁ ହଁ
ତ ଷ୍ଟାଇଲ ଭାବେ ନାହିଁ ପଶୁ ପଶୁ ବିଷୟରେ ଭାବୁଛି ତୁ ପଶୁ ପଶୁ
ହଁ ହଁ ପଶୁ ପଶୁ
ହଉ
ହଉ ତା ବିିଷୟରେ ତୁ ଆଗେ ଗୋଟେ କଥା କହ
ତ ମୁଁ କହିବିନି ମୁଁ ତୋ ବିଷୟରେ କହିମି
ହଉ କହ ଆଗେ
ତୋର କଣ ତୁ ଭେଜ ଖାଉ ନା ନନ୍ ଭେଜ ଖାଉ
ମୁଁ ଭେଜ୍ ଖାଏ।
ଉଁ ଆଛା
ତୁ
ମୁଁ ଭେଜ ବି ଖାଏ ନନ୍ ଭେଜ ବି ଖାଏ।
ଆଠ
ତୁ କୋଉଠି ରହୁ ତୁ ଘରେ ରହୁ ନା ଜଙ୍ଗଲରେ ରହୁ
ଉଁ ବେଳେ ବେଳେ ଜଙ୍ଗଲରେ ରହେ କିନ୍ତୁ ଅଧିକାଂଶ ଟାଇମ୍ ଘରେ ହିଁ ରହେ। ପ୍ରାୟତଃ ଘରେ ହିଁ ରହେ।
ଆଚ୍ଛା
ଆଉ ତୁ ତୁ ଘରେ ରହୁ ନା ଜଙ୍ଗଲରେ ରହୁ
ମୁଁ ମୁଁ ଜଙ୍ଗଲରେ ହିଁ ରୁହେ।
ଓହୋ ଆଚ୍ଛା ତୁ ମାନେ ତତେ ଜୁ ମାନେ ଚିଡିଆଖାନାରେ ରଖନ୍ତି ମାନେ ଯୋଉ ନନ୍ଦନ ନନ୍ଦନକାନନ ଯେମିତି ତୁ ସେଇଟି ରହୁ।
ହୁଁ ଚିଡିଆଖାନାରେ ବି ରୁହେ। ଆର ଜଙ୍ଗଲରେ ବି ରହୁ ହଁ।
ହଉ ମତେ ପଚାର।
ତୁ ତତେ। ତୁ ଘରେ କେମିତି ପୋଷା?
ମାନେ ହଁ କହିପାରିବା ସେଇୟା ହୁଁ ପୋଷା। ଆଉ ତୁ।
ଆ
ଓ ତତେ ଶିକାର କରାଯାଏ ନା ତୁ ଶିକାର କରୁ?
ମତେ ଶିକାର କରାଯାଏ ମୁଁ ନିଜେବି ଶିକାର କରେ
ମାନେ ବେଶୀ କୋଉଟା ତୋତେ ଭୟ କୋଉଟା ରୁହେ ବେଶୀ ତୋତେ ଶିକାର ହବା ପାଇଁ ନା ତୁ ବେଶୀ ଶିକାର କରୁ?
ମୁଁ ବେଶୀ ଶିକାର ହେବା ପାଇଁ ଭୟ ମାନେ ବେଶୀ ଶିକାର କରିବା ପାଇଁ ଭଲ ପାଏ।
ବେଶୀ ଶିକାର କରିବା ପାଇଁ ଭଲ ପାଉ ତ?
ହୁଁ ଆଉ ତତେ ତୁ ଦେଖିବା ପରେ କିପରି?
ହୁଁ ମାନେ କୋଉ ଭଳିଆ କହିବି ଦେଖିବା ପାଇଁ କିପରି।
ଉଁ ମାନେ ତୋ କଲରଟା କଣ?
ମୋର କଲର୍ ଭେରି କରେ ମାନେ ଅଲଗା ଅଲଗା ହେଇ ବିି ପାରେ ମୁଁ ସେମିତି କିଛି ହୁଁ ପରଫେକ୍ଟ କଲର ନାହିଁ ମୋର
ଆଚ୍ଛା।
ତୋର।
ଆଉ ମୋର ମୋର ଟିକେ ବ୍ରାଉନ କଲର।
ମାନେ ଖଇରିଆ କଲର।
ହଁ।
ଖଇରିଆ କଲର୍?
ହୁଁ।
ହଉ ହଉ ତାପରେ।
ଆଉ।
ତୁ ପଚାର।
ଉଁ ତାପରେ ହଁ ତୋର ମାନେ ତୋର ସିଂଘ ଅଛି?
ମୋର ଶିଘଂ ନା।
ଉଁ ହୁଁ ମତେ ପଚାରୁନୁ।
ସିଂଘ ଅଛି।
ଉଁ ନା।
ଲୋକମାନେ ତୋ ପାଖକୁ ଯିବା ପାଇଁ ଭୟ କରନ୍ତିନା ନା ତୋ ପାଖକୁ ଯାଆନ୍ତି?
ହଁ ମୋ ପାଇଁ ଆସିବା ପାଇଁ ଭୟ କରନ୍ତି।
ଭୟକର ଉଁ ନା ଭୟକରନ୍ତି।
ଉଁ
ହୁଁ, ତୁ କଣ ଘାସ ପତ୍ର ବି ଖାଉ?
ନା ମୁଁ ଖାଲି ମାଂସସ୍ ଖାଏ।
ଆଉ ଭେଜରେ କଣ ଖାଉ?
ଭେଜ ରେ ସେମିତି ଭାତ ଡାଲି।
ଭାତ ଡାଲି ବି ଖାଉ ଭେଜରେ?
ହୁଁ।
ଆଚ୍ଛା।
ମାନେ ଚିଡିଆରେ ଥିଲା ବେଳେ ମୁଁ ଭାତ ଡାଲି ଖାଏ। କି ମାଂସ ଫାଂସ ଆଣିକି ଦିଅନ୍ତି କିନ୍ତୁ ମୁଁ। ଜଙ୍ଗଲରେ ଯେତେବେଳେ ମୁଁ ଏକା ରହେ ମୁଁ ଖାଲି ଶିକାର କରିବା ପାଇଁ ଭଲ ପାଏ।
ଗେଣ୍ଡା ନୁହେଁ ତ?
ନା।
ହୁଁ ହୁଁ।
ତୁ ଗାଈ ନୁହ ତ।
ନାଁ। ତୁ ହଁ କଣ ତୁ ତୁ କଣ କରୁ ଆଉ? ଲୋକମାନେ ଯିବା ପାଇଁ ତୁମକୁ ଭୟ କରନ୍ତି ଚାଲେ
ହୁଁ ଭୟ କରନ୍ତି।
ଉଁ ତାହେଲେ କଣ ହେଇଥିବ? ହୁଁ। ତାହେଲେ କଣ ହେଇଥିବ ତୁ।
ମୁଁ ଗୋଟେ କ କ ମୁ କିଏ?
ତୁ କହ ଆଗେ ମୁ କିଏ?
ଉଁ। କୁକୁର।
ନା ତୁ। ହୁଁ ଶିକାର କରେ ମାନେ ହାତୀ ତ ଶିକାର କରେନି। ବ୍ରାଉନ କଲର ପୁଣି କହୁଚୁ ସିମ୍ପାଜି।
ନା ବ୍ରାଉନ୍ ଓର ମୁ ମୋ ଦେହ ସାରା ବି ପ ଟିପ୍ ପ୍ ଟିପ୍ ଚିହ୍ନ ଥାଏ।
ତୁ ଚିତ୍ତା ବାଘ
ଯିଆ ହ
ମୁଁ ଜିତି ଗଲି ମୋରଗେସ୍ କର ମୋରଗେସ୍ କର ମୋରଗେସ୍ କର?
ଆଉ ତୁ ଜିତି ଗଲୁ ହଉ ଠିକ ଅଛି।
ହଉ ମୋର ଗେସ୍ କରୁନୁ କର?
ବିଲେଇ ବିଲେଇ
କଣ କହିଲୁ?
ବିଲେଇ
ନା ଆଉଥରେ ଗେସ କର ହଁ ଘରେ ରହେ। କିଛି ଏଇଟା ଗେସ କରିପାରିବୁନି ମୁଁ ଭାବିଲି ତୁ ବୋଧେ ମୋର ଆଗେ ଗେସ କରିଦେବୁ।
ଠେକୁଆ
ଆଉ କଣ ନା
ଆଉ ତାହେଲେ କଣ ମୁଁ କହିପାରିବିନି ତୁ କହ?
ମୁଁ ଛେଳି ହିଁ ହିଁ। ଛି ଛି ଛେଳି କହିପାରିଲୁନି ଏହେ।
ଗେନ୍ଧାଡେ ବାଜିଲୁ ଛେଳିଟା ବାଜିିଥିଲୁ ମରୁନୁ ତୁ।
ହଉ ଏଥର ପକ୍ଷୀ ପକ୍ଷୀ
ନା ନା ପକ୍ଷୀ ନୁହେଁ ସେଇ ପଶୁ
ହଉ ତାହେଲେ ହଉ ର ଆଉ ମୁଁ ଭାବୁଛି କମ ଭା
ଏଇ ସେ ଛେଳିର ପା ସିଂଘ ଅଛି ତୁ କେମିତି ମନା କଲୁ ଛେଳିର ସିଂଘ ନାଇଁ।
ଛେଳିର ସିଂଘ ଅଛି ଦେଖିଥିଲି ତୁ ସଳା ହଁ ଆଉ ଛେଳିର ସିଂଘ ଅଛି କହିଦେଲା ହୁଁ।
ହଉ ହଉ ମୁଁ ଭାବିଲି ତୁ ଏଥର ଭାବେ
ହଁ ଭାବି ସାରିଲୁଣି ତୁ?
ହଁ ଭାବୀ ସାରିଲିଣୀ।
ର ମୁଁ ଭାବିଛି ଗୋଟେ।
ହଁ ମୁଁ ଭାବି ସାରିଲିଣି।
କଣ?
କଣ ମାନେ କଣ ପଚାରିଲେ ତ କହିବି କଣ କହିଦେବି ନା କଣ କଣ ଭାବିଲି।
ତୁ କୋଉଠି ରହୁ କହ?
ହୁଁ ଜଙ୍ଗଲରେ ରୁହେ।
ଉଁ ହୁଁ।
ତୁ କୋଉଠି ରହୁ?
ମୁଁ
ହୁଁ
ମୁଁ ଘରେ ରୁହେ।
ତୁ ଘରେ ରହୁ ହୁଁ ତାପରେ ମତେ ପଚାର
ତୁ କଣ ଖାଉ?
ମୁଁ କଣ ଖାଏ?
ହୁଁ
ମୁଁ ଭେଜ ନନ ଭେଜ ବୋଥ୍ ଖାଏ।
ଆଚ୍ଛା ମତେ ପଚ ମୁଁ ବି ସେଇଠି
ଭେଜ୍ ବୁ ଖାଉ ନନ୍ ଭେଜ ବି ଖାଊ।
ହୁଁ।
ଆଉ
ପଚାର ମୋତେ।
ତୁ ତୁ ତୁ ଦେଖିବା ପରି କିପରି?
ମାନେ କୋଉ ଭଳିଆ ପାଇଁ?
ମାନେ କଲର କହ।
ମୋ କଲର ବ୍ଲାକ୍ କଳା କଳା କଲର।
ଆଛା ଆଚ୍ଛା ତୋ ମୋର ବିଭିନ୍ନ ପ୍ରକାର କଲର ଅଛି।
ଉଁ ହୁଁ ହଉ ଆଉ ତୋର ଶିଂହ ଅଛି?
ଉଁ ନା ତୋର?
ଉଁ ନା।
ଆଉ ତୁ ତୁ କଣ ଖାଇବା ପାଇଁ ଭଲ ଭଲ ପାଉ?
କହିଲି ପା ମୁଁ ମୁଁ।
ସେ ଭେ ନନ ଭେଜ ରେ ନନ ଭେଜରେ।
ଉଁ ସେମିତି ମୁଁ ଜାଣିନି ନନଭେଜ ରେ କଣ ନନଭେଜ ତୁ ଏଇନା ଯାଇକି ପଚାରିବୁ ଧର ଧର ମୁଁ ବାଘ କହୁଛି ହେଲା ତୁ ବାଘକୁ ଏଇନା ଯାଇକି ପଚାରିବୁ ନା ତତେ କଣ ଖାଇବା କୋଉ ନନ ଭେଜ୍ ଟା ଖାଇବା ପାଇଁ ଭଲ ଲାଗେ
କହୁନୁ।
ଆଉ ତୁ ତୁ ଶିକାର କରିବା ପାଇଁ ଭଲ ପାଉନା ଭଲ ପାଉନା?
ଅ ତା ବିଷୟରେ ମୋର ଆଚୁଲି ବେଶୀ କିଛି ମୁଁ ଜାଣିନି ଠିକ ସେ। ହଁ ସେ ଶିକାର୍ କରେ।
ଆହା ଓ ଆଛା ହଉ ଏଥର କହ କିଏ ସେ?
ତୁ କୁକୁର ନା ଭାଲୁନୁ? ତୁ କୁକୁର ଇ ହିଁ ହିଁ ହିଁ ଇଁ ହିଁ କୁକୁର ଅଛି ମୋର କ ମୋର କ ଗେସ୍ କର୍ ଗେସ୍ କର୍।
ରହ।
ତୁ ତ ମୋ ବିଷୟରେ ସେମିତି କିଛି ସବାଲ୍ ହି ପଚାରିନୁ।
ତୁ ଗେନ୍ଧାଟା ଭଳିଆ ପଚାରୁଛୁ ତୁ ମତେ କହିଆ କଥା ନା ନାଇଁ। ର ମୁଁ କହିବି ଆପେ ତୁ ବ୍ଲାକ୍ ପା ଦେଖିବା ପାଇଁ। ହାତୀ।
ନା ହାତୀ ହାତୀ କହ ହାତୀ ବ୍ଲାକ୍ ଦେଖିବା ପାଇଁ ହାତୀର କଲର ବ୍ଲାକ୍।
ହଁ ଥାଏ ଗୋଟେ ଗୋଟେ।
ମୁଁ ଗରିଲା ଆ।
ସ ଗେ ତୁ ଏଇ ଭଳିଆ ପଚାରିବୁ
ଏଭଳିଆ କଣ ପଚାରିବୁ ଗରିଲା ତ ଗୋଟେ ପଶୁ ନା ନାଇଁ କ?
ଓ ହଉ ହଉ।
ହୁଁ ହେଇଗଲାଣି ଆଉ ଟିକେ ସମୟ ୟୁଆଡୁ ସିଆଡୁ କଇ ଦେ ତାପରେ ରଖିଦବା। ମୋର ପାଞ୍ଚ ଟା କମ୍ପ୍ଲିଟ୍ ହେଇଯିବ ତାପରେ ତୁ ତୋ ଆଡୁ କରିବୁ।
ହୁଁ ମୁଁ ଖାଇକି ଆସିନେ କରିମି।
ହଉ ଠିକ୍ ଅଛି।
ଆଉ କଣ ଆଲୋ ସଇଲା ବା ମୋ ଗେମ୍ ଓଭର ହେଇନି?
ହଁ ହଁ ହେଇଗଲାଣି ହେଇଗଲାଣି ହଉ ତାହେଲେ ମୁଁ ରଖୁଚି ଆଁ।
ହଁ।